ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
କେମିତି ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ମୁଁ ତ ଏଇଠି ଉଁ ହୁଁ ଥଣ୍ଡା ଟିକେ ହେଇଯାଇଥିଲା ବର୍ଷାରେ ଯେହେତୁ ଭିଜି ଯାଇଥିଲି। ଥଣ୍ଡା ଟିକେ ହେଇଯାଇଥିଲା। ଆଉ ଭଲ ଅଛି। ଔଷଧ ଆଣିଥିଲି ବୈଦଙ୍କ ପାଖରୁ ଯାଇକିରି। ଖାଇକିରି ଏବେ ଭଲ ଅଛି ଆଉ। ଆଉ ଆପଣଙ୍କର ଉଁ ପା ଆପଣ ଯୋଉଠି ଚାକିରି କରିଥିଲେ କୋଉଠି କରିଥିଲେ ଆପଣ?
ମୁଁ ଏଇ ଆମ ଘର ପାଖରେ। ହଁ ଆମ ଘର ପାଖରେ ଗୋଟେ ବିଦ୍ୟାଳୟରେ ଥିଲି। ଗୋଟେ କିଲୋମିଟର ପାଖାପାଖି ଦୂରତା ହବ ତାର। ଆଉ ଉ ତାର ନାଁ ହେଲା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବର୍ଚଣା ସେଇଠି ମୁଁ ଥିଲି।
ଓ ହୋ। ଆପଣ ସେଠି କେତେ ବର୍ଷ ରହିଥିଲେ ମାନେ ଏବେ ଅଛନ୍ତି ତ?
ହଁ ଏବେ ବି ଅଛି ମୁଁ ସେଠି ସାତ ବର୍ଷ ଧରି ରହିଲିଣି। ଆଉ ଯେତେବେଳେ ସେତେବେଳର ବି ଦ୍ୟାଳୟର ପିଲା ସଂଖ୍ୟା ଥିଲେ ଆଠଶହ ଆଉ ଆପଣ ବୋ ରହିବା ପାଇଁ ଚେଷ୍ଟା କରୁଛନ୍ତି ନା କଣ?
ଆଜ୍ଞା ଆଜ୍ଞା ମୁଁ ରହିବି ଯେହେତୁ ସେଥିଲାଗି ଟିକେ ଆପଣଙ୍କ ଠାରୁ ବୁଝୁଥିଲି ଆପଣ କେମିତି କଣ ଯୋଗାଯୋଗ କରି ରହିଲେ? ଟିକେ ଜାଣିଲେ ମୋର ଉପକାର ହୁଅନ୍ତା।
ଓହୋ ମୁଁ ହଉଛି ଆମର ଜଣେ ଥିଲେ ସଭାପତି ସେଠି। ଆଉ ସିଏ ମୋର ବୁଝାବୁଝି କରିଦେଇଥିଲେ ଶେଥ ସେଥିପାଇଁ ମୁଁ ଯାଇକିନା ସେ ଟି ରହିଥିଲି ଆଉ ଏବେ ବି ଅଛି ଆଉ ଆପଣ ଯଦି ଚାହୁଁଛନ୍ତି ମୁଁ ବି କହିଦେଇ ପାରିବେ ଆପଣ କାଇଁକିନା ସେଠ ଆଉ ହଁ ହଁ ହଁ ହଁ ମୁଁ ଆପଣଙ୍କର ଯୋଗାଯୋଗ କରିଦେବି ଆପଣ ଯେତେବେଳେ ସମୟ ପାଇବେ ଆସିବେ ମୁଁ ଆପଣଙ୍କ ସହିତ ତାଙ୍କର ଦେଖା କରିଦେବେ ଆମର ଯିଏ ଅଛନ୍ତି ଅ ମୁଖ୍ୟ ସମ୍ପାଦକ ଯିଏ ଅଛନ୍ତି ତାଙ୍କ ସହିତ ଆପଣଙ୍କର ଭେଟ କରାଇଦେବି।
ଆଜ୍ଞା ଧନ୍ୟବାଦ ଆପଣ କେମିତି କଣ? ପଢନ ଆପଣ ପଢ଼ଉଥିଲେ କେମିତି କଣ କଣ କଣ ବିଷୟ ଥିଲା ପ?
ମୋର ତ ମୁଁ ଯେତେବେଳେ ପ୍ରଥମେ ଯାଇଥିଲି ସେତେବେଳେ ସେଇ ଗଣିତ ଆଉ ଗଣିତ ଆଉ ବିଜ୍ଞାନ ବିଷୟରେ ବିଜ୍ଞାନ ଶାରେ ହିଁ ମତେ କୁହାଯାଇଥିଲା ପଢ଼େଇବା ପାଇଁ ଆଉ ଏ ଯେମି ସେଇ
ପଢ଼ଉଚି ଗଣିତ ଆଉ ସାହିତ୍ୟ ବିଜ୍ଞାନ ସାମାଜିକ ବିଜ୍ଞାନ ଏମିତି ସବୁ ପଢ଼ଉଛି ଆଉ
ଆଜ୍ଞା ଆପଣ କେତେ ପ୍ରକାର ବି କେତୋଟି ବିଷୟ ସେଠି ଥିଲା?
ସେଠି ତ ସେଠି ତ ଆମ ବିଦ୍ୟାଳୟରେ ବହୁତ ଗୁଡ଼ିଏ ବିଷୟ ଅଛି ଏବଂ ତା ସହିତ ମଧ୍ୟ ଗଣିତର ପାଞ୍ଚ ପ୍ରକାର ବହି ଅଛି ସେଠି। ଆଉ ପିଲାମାନଙ୍କର ଗଣିତ ଦକ୍ଷତା ବଢ଼େଇବା ପାଇଁ ବି ମାନସିକ ଦକ୍ଷତା ବି ଅଛି। ତାପରେ ଆଉ ଉ ତାଙ୍କର ଇଂରାଜୀରେ ଇଂରାଜୀ ଦକ୍ଷତା ବଢ଼େଇବା ପାଇଁ ତାଙ୍କର ଗ୍ରାମ ଗ୍ରାମାରରେ ସବୁ ବ୍ୟାକରଣ ସବୁ ବହି ଅଛି। ତାପରେ ଆମେ ତ ମୁଁ ତ ସେଇ ମୁଁ ତ ସେଇ ଓ ଗଣିତ ଆଉ ବିଜ୍ଞାନ ପଢ଼ଉଛି ଆଉ ମ ମଧ୍ୟ ଇଂରାଜୀ ଶିକ୍ଷକ ଅଛନ୍ତି। ଅଲଗା ସ ସାମାଜିକ ବିଜ୍ଞାନ ଶିକ୍ଷକ ବି ଅଛନ୍ତି ବହୁତ ପ୍ରକାର ଶି କ୍ଷକ ଅଛନ୍ତି ଖେଳ ଶିକ୍ଷକ ଲୋକ ମଧ୍ୟ ଅଛନ୍ତି ଆଉ ଆଉ କଣ ସବୁ ଜାଣିବାକୁ ଚାହୁଁଛନ୍ତି ଆପଣ?
ଆଜ୍ଞା ଆପଣଙ୍କର ଯୋଉ କ୍ରୀଡ଼ା ପ୍ରତିଯୋଗିତା ହୁଏ ମୁଁ ସେଠିକି ଯାଇଥିଲି ଆମର ବିଦ୍ୟାଳୟ ତରଫରୁ ମୁଁ ଯାଇଥିଲି ସେଠି ଦେଖିଲି ଯାହାବି ଛୋଟ ଛୁଆଙ୍କ ପାଇଁ ଯୋଉ କ୍ରୀଡ଼ା ର ଆୟୋଜନ ହେଇ ଥିଲା ଯେମିତି କିି ଅଖାଡିଆଁ ଆଉ ଅଖାଡିଆଁ କବାଡ଼ି ଆଉ ଲୁ ରୁମାଲ ଚୋରି ଆଉ ଏମିତି ଆଉ କଣ କଣ ଅଛି?
ଆଉ ଅଛି ଛୁଞ୍ଚି ସୂତା ତାପରେ ହଉଚି ଆଳୁ ଚାମଚ ମାନେ ଆ ଚାମଚ ରେ ଆଳୁକୁ ଧରିକି ଧଉଡ଼ିବା ତାପରେ ଆଉ ଅଛି ଅଛି ଲମ୍ ହଁ ଦିଆ ତାପରେ ଏମିତି ସବୁ ଅଛି ବହୁ ସଟ ଫୁଟ ପ୍ର ସଟ ପରିବା ସେଟା ଗୋଟେ ଅଛି, ତାପରେ ଏମତି ସବୁ ବହୁତ ପ୍ରକାର ଅଛି। ଆସିଲାଣି ସେଇଟା ଗୋଟେ ନୂଆ ଖେଳ ଆମର। ସମ୍ପାଦନ କରାଯାଇଛି ଯେ ଆଉ ଗୋଟେ ନୂଆ ପ୍ରକାରର କେମିତି କୌଶଳରେ ମିଉଜିକ ଚେୟାର ଗୀତରେ ଗୀତ ପରିବେଷଣ କରି ଚୌକିରେ ବସିବା ମାନେ ଛୁଆମାନେ। ଦୌଡିକି ଯାଇକିନା ବସିବେ ତାଙ୍କୁ ବି ସେଇଟା ବହୁତ ମଜା ଲାଗେ, ମାନେ ଯେତିକ ସବୁ ଖେଳ ଅଛି। ଛୁଆଙ୍କୁ, ସେଟା ତା ଭିତରୁ ସବୁଠାରୁ ଅନ୍ୟତମ ହେଲା ସେଇ ଗୋ ଟିଏ ଯୋଉଟା କି ଛୁଆଙ୍କୁ ବହୁତ ଭଲ ଲାଗେ। ଆଉ ତାପରେ ଅଛି ଗଣିତ ଜ୍ଞାନ ବଢେଇବା ପାଇଁ ଗୋଟେ ଅଛି ଗଣିତ ଖେଳ। ଯୋଉଟା କିି ଛୁଆଙ୍କୁ ଛୋଟ ଛୁଆଙ୍କର ହୁଏ। ଉ ଗୋଟେ ଦିଆଯାଏ ଗଣିତ ମିଶାଣ ହଉ ଫେଡାଣ ହଉ ଦିଆଯାଏ, ସେମାନେ କଣ କରନ୍ତି ସେଟାକୁ ସାଙ୍ଗେ ସାଙ୍ଗେ ତାର ସମାଧାନ ବାହାର କରି, ଦୌଡିକି ନେଇକି ଟିଚର ମାନ ଯୋଉ ଶିକ୍ଷକ ମାନଙ୍କ ହାତରେ ଧରେଇ ଦିଅନ୍ତି।
ଉଁ ଧରେଇ ଦିଅନ୍ତି। ଅ ହ ହଁ ମୁଁ ଯାଇଥିଲି ସେଠି ଦେଖିଥିଲି।
ହଁ ଆଉ ବି ହୁଏ ଜିଲା ପି ଜିଲାପି ସବୁ ଟଙ୍ଗା ହେଇଥିବ ଛୁଆ ମାନେ ଡେଇଁକି ଖାଆନ୍ତି। ଆ ତାଙ୍କୁ ଭଲ ଲାଗେ, ଖି ରେ କ୍ରୀଡ଼ା ପ୍ରତିଯୋଗିତା ହେଲେ ଛୁଆ ମାନଙ୍କର ଗୋଟେ ମନୋରଞ୍ଜନ ବି ହେଇଯାଏ। ଆଉ ତାଙ୍କୁ ବହୁତ ଆନନ୍ଦ ବି ଲାଗେ, ତାପରେ ଗୋଟେ ଗୋଟେ ଯୋଉ ପାହାନ୍ତି ସବୁ ପୁରସ୍କ କାର ବିତରଣ ତାପରେ ପୁରସ୍କାର ବିତରଣ କାର୍ଯ୍ୟ ହୁଏ, ସେଥିରେ ପୁ ଛୁଆ ମାନଙ୍କୁ ବହୁତ ଖୁସି ଲାଗେ, ତାଙ୍କ ବାପା ମା ବି ସେଥିରେ ବି ଖୁସି ହେଇଯାଆନ୍ତି। ଆଉ ସବୁ କଣ ଜାଣିବାକୁ ଚାହୁଁଛନ୍ତି ପୁରା ବାର୍ଷି କ ବାର୍ଷିକ ବାର୍ଷିକ ଉତ୍ସବ ବି ଆମର କରାଯାଏ। ନାଚ ନାଚ ନାଚ ଶିକ୍ଷକ ବି ଅଛନ୍ତି, ଗୀତ ଶିକ୍ଷକ ବି ଅଛନ୍ତି। ଆଉ ଆପଣ କଁ ପଢିବା ପାଇଁ ଚାହୁଁଚନ୍ତି?
ମୁଁ ଓଡ଼ିଆ ପଢ଼େଇବା ପାଇଁ ଚାହୁଁଚି।
ଉଁ ହୁଁ ଆଉ ତାହେଲେ ହଉ ଠିକ ଅଛି ଆପଣ ଯୋଗାଯୋଗ କଲେ ତ ମୋ ସହିତ, ମୁଁ ବି କହିଦେବି ଯେତେବେଳେ ତାଙ୍କର ଫାଙ୍କା ଥିବ ସେମାନେ ଆପଣଙ୍କୁ ଡାକେଇବେ। ଡାକିକି ଆପଣ ସେଠି କ୍ଲାସ କଲେ ତା ଶ୍ରେଣୀ କଲେ। ସେ ଆପଣଙ୍କୁ ରଖେଇଦେବେ।
ଅ ହଁ ତାହେଲେ ମତେ ଶ୍ରେଣୀ କରିବାକୁ ପଡିବ।
ହଁ।
ଆ।
ଆପଣଙ୍କୁ ପାଠ ପଢେଇଲେ ଆପଣଙ୍କର ଗୋଟେ ଉ ନିଆଯିବ। ଉଁ ଆପଣଙ୍କୁ ଦେଖିକି ଆପଣଙ୍କୁ ଜାଣିବେ, ତାପରେ ଆପଣଙ୍କୁ କଣ ପଚରା ପୁଚରି ସବୁ କରିବେ। କଲା ପରେ ତାପରେ ସେ ହୁଁ ହଁ ତାପରେ ତାଙ୍କର ଅଛି ଅ ଆମର ଗୋ ଗୋଟେ ଅଛି ଗୋଟେ କମିଟି ଗୋଟେ, ସେଇ କମିଟି ରେ ସେମାନେ ସ୍ଥିର କରିବେ ଯେ କାହାକୁ ରଖ ରଖିବାର ଅଛି କାହାକୁ ନାଇଁ, ମୁଖ୍ୟ ସଭା ଆଉ ସଭାପତି ମିଶିକି ସେମାନେ ସ୍ଥିର କରିବେ।
ଓହୋ।
ଆଉ ଗୋଟେ ସ୍କୁଲ ରେ ଗୋ ଟେ ବିଦ୍ୟାଳୟରେ ଆମର ଗୋଟେ ସୁନ୍ଦର ବଗିଚା ବି ଅଛି। ସେଥିରେ ଆମେ ଶିକ୍ଷକ ମାନେ ସି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସବୁ ଯାଇକିନା ଗଛ ବି ଗୋଟେ ଗୋଟେ ଆମର ଯେତେବେଳେ ଅ ନଥାଏ ଆମର ଫାଙ୍କା ଥାଏ। ଯେତେବେଳେ କାମ ନଥାଏ ସେ ତେବେଳେ ଆମେ ଯାଇକିନା ଗୋଟେ ଗୋଟେ ବୃକ୍ଷ ରୋପଣ ବି କରୁ। ତାପରେ ଏଇ ଯୋଉ ଛୁଟି ଥାଏ। ଛୁଟି ପଡେ ସେଇ ଛୁଟି ରେ ବି ଜଣେ ଜଣଙ୍କର ଡିଉ ଟି ଜଣେ ଜଣଙ୍କୁ ଡକା ଯାଇଥାଏ। ସେମାନେ ଯେତେବେଳେ କାର୍ଯ୍ୟରତ ଥାଆନ୍ତି, ସେମାନେ ଗୋଟେ ଗୋଟେ ଗଛ ବି ଲଗାନ୍ତି।
ବଢିଆ ଆପଣଙ୍କର କଲଶ୍ ସ୍କୁଲ ଟି।
ହଁ ତେଣୁ ଆପଣ ଯେତେବେଳେ ରହିବେ, ଆପଣଙ୍କୁ ବି କୁହାଯିବ ଯେ ଗୋଟେ ବୃକ୍ଷରୋପଣ କରନ୍ତୁ ବୋଲି ମୁଁ ବି ଏମ୍ ତି ଅନେକ ଗୁଡ଼ିଏ ଗଛ ସେଠି ଲଗେଇଚି। ଫୁଲ ଗଛ ଲଗେଇଚି ତାପରେ ଗୋଟେ କମଳା ଗଛ ବି ଲଗେଇଚି ଲେମ୍ବୁ ଗଛ ଟେ ଲଗେଇଚି ଆଉ ସେ କିଛି-କିଛି ମୁହୂର୍ତ୍ତ ସେଠି ବିତେଇବାକୁ ଭଲ ବି ଲାଗେ।
ଓହୋ।
ଆଉ ଛୁଆ ମାନଙ୍କ ସହିତ ହଁ ଛୁଆମାନଙ୍କ ସହି ତ ସମୟ ବିତେଇ ବହୁତ୍ ଭଲ ଲାଗେ। କିଛିଟା ଯଦି ମନ ଦୁଃଖ ବି ଥାଏ ସେତିି ମନ ବି ଖୁସି ହେଇଯାଏ ତାଙ୍କ ସହିତ ସମୟ ବି ତାକୁ ସମସ୍ତଙ୍କୁ ବି ଭଲ ଲାଗିବ କାହିଁନା ଅ ଏଇ ଯୋଉ ଦୁଃଖ ଜଞ୍ଜାଳ ସମୟକୁ ବିତେଇବା ପାଇଁ ଯେତେବେଳେ ଆମେ ସ୍କୁଲକୁୁ ଯାଉ ସେତେବେଳେ କରୁଚନ୍ତି।
ଆଜ୍ଞା?
ମୁଁ କହିଲି ଆପଣ କୋଉ ଯାଙ୍କେ ପଢିଚନ୍ତି?
ହ ମୁଁ ପଢିଛି ମୁଁ ଏଇଠି ପଢ଼ିଛି ଗ୍ରାଜୁଏସନ୍ ହୁଁ-ହୁଁ ଯୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଛି।
ଓହୋ। ଓହୋ।
ଅ ତାପରେ ଆଗକୁ ପଢୁଛି ପଢିବା ସହିତ କାମ କରିବାକୁ ଚାହୁଁଛି।
ହଁ-ହଁ ସେମିତି ବି ବହୁତ ଆମର ଅଛନ୍ତି ଗୁରୁମା ମାନେ ଯୋଉମାନେ କି ପଢା ସହିତ ବି ସେମାନେ ଆସିକି ଅ ଶିକ୍ଷକତା କରୁଛନ୍ତି ପଢଉଛନ୍ତି ପିଲାଙ୍କୁ ପିଲାଙ୍କ ସହିତ ବି ବହୁତୁ ଅ ତାଙ୍କ ସହିତ ତାଙ୍କର ମେଳାପ୍ ବି ବହୁତ ଅଛି ଆଉ ତାହେଲେ ହଉ ଠିକ୍ ଅଛି ଆପଣ କର ହଁ ଆପଣଙ୍କୁ ତାହେଲେ ମୁଁ କହିବି କେବେ ଆସିକି ଦେଖା କରିବାର ଥିବ ଦେଖା
ଆଜ୍ଞା ଯେତେବେଳେ-ଯେତେବେଳେ ନିଯୁକ୍ ଦେଉଥିବେ ସେଇ ସମୟରେ ମତେ କହିବ। ମୁଁ ଯେତେବେଳେ ଆମ ସ୍କୁଲରେ ପାଠ ପଢୁଥିଲି ମୁଁ ଦେଖିଛି ଆମ ଶିକ୍ଷକ ମାନେ ଯୋଉ ଗ ଛ ଲଗାନ୍ତି ମାନେ ଆମ ପାଇଁ ଯୋଉ ରୋଷେଇ ହୁଏ ସର ସ୍କୁଲରେ ଯେଉଁ ଖାଦ୍ୟଟି ଆମ ପାଇଁ ଆୟୋଜନ ହୁଏ ଆଜ୍ଞା ଆୟୋଜନ ହୁଏ ସେ ଖାଦ୍ୟ ଆମର ଉଁ ବହୁତୁ ମାନେ ଭଲ ଖାଦ୍ୟ ଦିଆଯାଏ କାହିଁକି କହିଲେ ଅଁ କେ ଗମେଣ୍ଟ ତରଫରୁ ମାନେ ସରକାରୀ ତରଫରୁ ଯାଇ ଚାଉଳ ମିଳେ। ଆଉ ପନିପରିବା ପାଇଁ ପଇସା ମିଳୁଥାଇପାରେ କିନ୍ତୁ ଆମ ଶି ଶିକ୍ଷକ ମାନେ କଣ କରନ୍ତି ନା ଅମୃତଭଣ୍ଡା, କଖାରୁ ଗଛ, ଟମାଟର ଗଛ ବି ଯୋଉ ବରଗୁଡି ଗଛ ଏଇ ସବୁ ଗଛ ମାନେ ନିଜେ ଲଗାନ ତି ଆଉ ଭଲ ବି ସେ ଫଳର ଆକାର ବହୁତୁ ବଡ ଥାଏ। ତାପରେ ଶାଗ ଏଇ ସବୁ ଆମର ଶିକ୍ଷକ ମାନେ ନିଜେ ଲଗାନ୍ତି। ଯେହେତୁ ଆମେ ମାନେ ଭଲ ଖାଦ୍ୟ ଖାଇ ମାନେ ଆମକୁ ମିଳେ। ମାନେ ଦେ ବାହାରର ପନିପରିବା ଯୋଉ ଦେ ସାର ମସଲା ଦିଆ ହଉଚି। ତାଠୁ ଆମର ଦେଶୀ ଖାଦ୍ୟଟି ଆମକୁ ମିଳିପାରେ।
ଭଲ ମିଳୁ ଥୁବ। ଯେହେତୁ ସେମାନେ ଲଗଉଥିବେ ସାଙ୍ଗେ ସାଙ୍ଗେ ଆଣିକି ସେଇଥିରୁ ରନ୍ଧା ବଢା କରୁଥିବେ ସେଇଟାକୁ ଭଲ ଲାଗେ ବି। ବି ସାର ପ୍ରସାର କିଛି ଦିଆଯାଇ ନଥାଏ ତେଣୁ ସେଇଟା ଭଲ ଲାଗେ ଆଉ।
ହଉ ଆପଣଙ୍କ ସହିତ କଥା ହେଇ ମତେ ବହୁତ ଭଲ ଲାଗିଲା ଆପଣ ଟିକେ ମତେ ଜଣେଇବେ ମୁଁ ଯାହା କହିଲି। ଆଉ ମୁଁ ରହୁଛି ଆପଣଙ୍କୁ କିଛି ସମୟ ଭିତ ପରେ କଲ କରିବି ଧନ୍ୟବାଦ।
ଆଜ୍ଞା।